ହ୍ୟାଲୋ।
ଏଇ ଆଜି ଆମେ ପନିପରିବା ଚାଷ ବିଷୟରେ ଟିକେ କଥାହବା ହେଲା।
ଆଜ୍ଞା।
ବର୍ଷରେ ଫଳ ଆସିବା ପାଇଁ କେତ ତେ ଦିନ ଲାଗେ ସବୁ ଗଛ ଜାଣିଚ କୋଉ ଗଛ କୋଉ ଗଛରେ କେତିକି ଆସେ ଫଳ କେତେ ଦିନରେ ଜାଣିଛନ୍ତି?
ନାହିଁ।
ହୁଁ, ହୁଁ ଭି ବାଡିିବଗିଚାରେ ଯୋଉ ସବୁ ଗଛ ଲଗା ହଭଛି କିଏ ଲଗାନ୍ତି?
ମାମା ଲଗାନ୍ତି।
ପରିବା ଗଛ ମାମା ଲଗାନ୍ତି, ଫୁଲ ଗଛ ମୁଁ ଲଗାଏ ଆଉ।
ହ୍ୟାଲୋ।
ମୁଁ କହିଲି ଆପଣଙ୍କ ବାଡି ବଗିଚା ରେ ହଉଥିବା ଚାଷରେ କିଏ କରନ୍ତି?
ମାମା କରନ୍ତି।
କି ଗଛ ଲଗାଅ?
ଆଜ୍ଞା।
ଏ
ଆମର ସେମତି ଏ ମାନେ ଲାଗିଛି ଗଛ। ବାଇଗଣ ଗଛ, ଲଙ୍କା ଗଛ, ଲେମ୍ବୁ ଗଛ, ଆମ୍ବ ଗଛ। ଶାଗ ଗଛ, ଏମିତି ଲାଗିଛି ଆଉ।
ବାଇଗଣ ଣ କେତେ ପ୍ରକାର ଅଛି କହିପାରିବ? ବାଇଗଣ ତ ସାଧାରଣତ କହିଲେ ଆମେ ଜାଣିଛେ ବାଇଗଣ। ତାର ପୁଣି ଭେରାଇଟି ଅଛି, କଣ୍ଟା ବାଇଗଣ ଗୋଟେ ଅଛି। ଖାଲି ବାଇଗଣ ଗୋଟେ ଲମ୍ବା ଅଛି ଗୋଟେ ଗୋଲେଇ ଅଛି, ହେଲା। ଗୋଟେ ବଡ ବାଇଗଣ କୁହନ୍ତି ପାଳ ବାଇଗଣ ତାର ଭେରାଇଟି ଅଛି। ତ ଆପଣଙ୍କ ବାଡିରେ କୋଉ ଉ, ଗଛଟା ଏବେ ଲଗେଇଛନ୍ତି କୋଉ ବାଇଗଣ ଟା?
ଆମର ଆମର ଯୋଉଟା ଲମ୍ବା ହେଇକି ଯୋଉ ବାଇଗଣ ଟା ସେଇଟା।
ଗଛରେ କଣ୍ଟା ଅଛି?
ଯେ ଆସୁଛୁ ହଁ ଟିକେ ଟିକେ ଛୋଟ ଛୋଟ କଣ୍ଟା ଅଛି।
ହୁଁ। ଆଉ ଲଙ୍କା ଗଛ ଲଗେଇଛନ୍ତି ଆପଣ?
ଆଜ୍ଞା।
ଲଙ୍କା ଗଛରେ ଆପଣଙ୍କର କୋଉ ଭଳି ଲଙ୍କା ହଉଛି ବଡ ବଡ ନା ଛୋଟ ଛୋଟ ନା ପୁରା ସରୁ ସରୁ?
ଆମର ମିଡିଲ୍ ସାଇଜ୍ ର ହଉଛି ଆଉ।
ହୁଁ, ଆଉ ଲଙ୍କା ଗଛ ଗୁଡିକ ବହୁତ ଡେଙ୍ଗା ନା ଅଳ୍ପ ଛୋଟ ଆକାରରେ ହଉଛି?
ନାଇଁ ବଡ ଅଛି ବଡ ବଡ ଅଛି ଆଉ ପୁଣି ଛୋଟିଆ ଛୋଟିଆ।
ଆପଣଙ୍କ ଗଛରେ ଲଙ୍କା ହେଇସାଇଲାଣି?
ଆଜ୍ଞା?
ତ ଲଙ୍କା ଆପଣଙ୍କର ଗଛରେ
କ୍ଲିୟର ଶୁଭୁନି ଆପଣଙ୍କ କଥାଟା ମେମ।
ମୁଁ କହିଲି ଲଙ୍କାଟା ଆସିଲାନି ନା ଗଛରେ ଯୋଉ ଫଳ ହେଲାଣିି ନା ଆପଣଙ୍କର?।
ହଁ ଫଳ ହେଲାଣି।
ଫଳ ହେଇକି ମାନେ ଆପଣ ସେଟା ଖାଇଲେଣି।
ହଁ।
ହୁଁ। ରାଗୁନି ନା ରାଗ ନୁହଁ?।
ହଁ ରାଗ ଅଛି ବି ବହୁତ।
ହୁଁ ହୁଁ। ଆଉ କୋଉ ଗଛ ଲଗେଇଛନ୍ତି? ଜହ୍ନି, ଝୁଡଙ୍ଗ।
ନାଇଁ ସେରାକିଛି ନାଇଁ। ଶାଗ ଗଛ ଅଛି, ଆଜ୍ଞା।
କଉ ସାଗ କହିଲେ ମାନେ ଗୋଟେ ହଉଛି ସୁଜୁନା। ସୂଜୁନା, ମୁଗୁନା ଆଉ ଗୋଟେ ଆମର ହଉଛି କୋଶଳା ଶାଗ, ଖଡା ଶାଗ।
ଅହ ଶାଗ ନାଁ ତ ଜାଣନି। କିନ୍ତୁ ଶାଗ ପତ୍ରଟା ହଉଛି ନାଲି କଲରର ରେଡ କଲରର ଟିକେ ଆଉ।
ସେଇଟା ତାହେଲେ କୋଶଳା ସାଗ ମୁଁ କହିଲି ଆପଣଙ୍କର। ବାଡିରେ ବୁଣା ହେଇଥିଲା?।
ହଁ ଏଇଟା ଛାତ ଉପରେ ଡବାରେ ଲଗା ହେଇଥିଲା ଆଉ।
ହୁଁ, ହୁଁ ସାଗଟା ଖାଇବା ପାଇଁ ଭାରି ଟେଷ୍ଟି ଲାଗେ।
ଭଲ ଲାଗେ ମୁଁ ବୋଉକୁ ସବୁବେଳେ କୁହେ।
ବୋଉ।
କୁହନ୍ତୁ ମେମ?।
ଆପଣ ଶାଗ ଖାଇବା ପାଇଁ ଭଲ ପାଆନ୍ତି ନା?।
ନାହିଁ।
ତା ଦେହରେ ତ ବହୁତ ଭିଟାମିନ ଅଛି ଖାଇବା ପାଇଁ ଭଲ ପାଆନ୍ତିନି କାହିଁକି?।
ନା ମୋତେ ଶାଗ ଖାଇବାକୁ ଭଲ ଲାଗେନି। ମୁଁ ତ କୋସଳା ଶାଗ ଖାଏନି ଆମର ଯୋଉଟା ବାରିରେ ନାଲି ନାଲି ଶାଗ ଗୁରା। ସେଇ ଶାଗ ଉରା ମୁଁ ଖାଏ।
କୋଉ ପରିବା ସବୁ ଖାଆନ୍ତି?।
ଆଜ୍ଞା।
ପନିପରିବା ଜଉ ସବୁ ଚୂନୁ ଚୁନୁ କରି କାଟନ୍ତି।
ପନିପରିବା ଭିତରୁ ମୁଁ କିଛି ଖାଏନି ଖାଲି ଆଳୁ।
ହଁ ଭିଟାମିନ୍ ହିଁ କିଛିନାହିଁ। ସେଇଟାକୁ ଖାଉଛନ୍ତି ବାଇଗଣ କାକୁଡି। ଗାଜର ଏସବୁ ରେ ଅଛି ତା ଗାଜର ଅମ୍ବୁତଣ୍ଡା ଏସବୁ ରେ ଭିଟାମିନ୍। ଆଳୁ ରେ କଣ ଭିଟାମିନ୍। ଆମର ଯୋଉ ବିଭିନ୍ନ ପ୍ରକାର ରୋଗ। ରୋଗ ହେଲାଣି। ଖାଦ୍ୟ ବର୍ଜନ କଲେଣି ଆଉ ତାକୁ ବ୍ୟବହାର କରିବା ପାଇଁ ଡରୁଛନ୍ତି। ଆଳୁ ଟା ଏତେ ଖାଇଲେ ଭଲ ନୁହେଁ ଆଳୁ ବଦଳ। ଗାଜର ଖାଉନାହାନ୍ତି ଗାଜରରେ। ଉପୁମା କରିକି ଖାଇବ ଗାଜର ପକେଇକି ଭଜାରେ ଭାଜିକି ଖାଇବ। ଟେଷ୍ଟି ଲାଗିବ ଉପୁମାରେ ପକେ। ଇପିରେ ପକେଇକିରି ଗାଜର କରି ଖାଇଲେ ତାକୁ ବି ଟେଷ୍ଟି ଲାଗିବ। ହେଲା। ଖାଆନ୍ତୁ, ଆଳୁ ଠାରୁ ଗାଜର ବହୁତି ଟେଷ୍ଟି ହେଲା। ଅବଶ୍ୟ ଆଳୁଟାର ଦଳାରେ ତାର ଅଧିକ ଟେଷ୍ଟି ପୋଡାରେ ଟେଷ୍ଟି ତରକାରୀ ବି ଟେଷ୍ଟି। ଗାଜର ଟା ଅବଶ୍ୟ ଟେଷ୍ଟି ନ ହେଲେ ବି ଖାଦ୍ୟରେ ପକେଇଲେ ଖାଇବାକୁ ଭଲ ଲାଗେ ହେଲା।
ଆଜ୍ଞା।
ଆଳୁକୁ ଏବେ କମେଇକି ଗାଜର ଖାଆନ୍ତୁ ହେଲା। ଗାଜର ଖାଇଲେ ଦେହରେ ରକ୍ତ୍ୟ ହବ। ଦେହ ବି ସବୁବେଳେ ହାଲ୍ ମାନେ ଗ୍ଲେଜ୍ କରିବ ଗାଜରରେ ହେଲା।
ଆଚ୍ଛା।
ହଁ ଆପଣ ଗାଜର ଆଣନ୍ତୁ।
ହଁ ଆଣନ୍ତି ପ୍ରାୟ ସମୟ। ଗାଜର ଆଣାଯାଏ ବିଟ୍ ଆଣାଯାଏ ଆଉ
ଆପଣଙ୍କ ବାଡି ବଗିଚାରେ ଅମୃତଭଣ୍ଡା ଗଛ ଅଛି ନା?
ହୁଁ ଅମୃତଭଣ୍ଡା ଗଛ ଅଛି।
କଣ କହିଲ ମ୍ୟାମ୍?
ଉଁ ଆଉ ଅମୃତଭଣ୍ଡା ଅମୃତଭଣ୍ଡା ଖାଇବାକୁ ଚାହୁଁଛନ୍ତି।
ଆଜ୍ଞା।
ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି ନା ଭଲ ପାଆନ୍ତିନି? ଆଉ ଭିଟାମିିନ୍ ଜିନିଷ ତ କୌଣସି ଖାଉନାହାନ୍ତି ଆଉ ହେଲ୍ଦି ହବ କେମିତି? ସବୁ ଭିଟାମିନ୍ ଜିନିଷ ତ ଖାଉନେ କୋଉଟା ହବ? ଆପଣଙ୍କ ବାଡ଼ି ବଗିଚାରେ ଇଏ ଗଛ ହେଇଥିବ। ମତେ କହିଲେ? ବ୍ଲା ମୂଳା ଆପଣ ଦେଖିଥିବେ ସେଠାରେ ବି ଅଧିକ ଭିଟାମିନ୍ ମୂଳା ଭଜାରେ ବେଶି ବ୍ଲଡ୍। ମୂଳା ଖାଉନାହାନ୍ତି ଖାଲି ମୂଳା ଭାଜିକି? ସେଟାରେ ବି ଅଧିକ ଭିଟାମିନ୍। ମାମିନା କୋଉଠି ରଖିଚି ବା? ଆଉ। କଣ କରୁଚୁ?
କାହିଁ ଆମ ଏରିଆରେ ହୁଏନି କି? ପାଖାପାଖି ଗୋଟେ ଜାଗା ଅଛି, ସୁୁରପୁତାପୁର ସେଇଠି ହୁଏ।
କାଜୁ ଚାଷ କରନ୍ତି।
ହଁ ହଁ କାଜୁ ଚାଷ ଏଠି ପୁରା ସବୁ ଓଲୋ।
କାଜୁ ଖାଇବାକୁ ଭଲ ପାଆନ୍ତି ନା, କାଜୁ?
ହଁ ଖାଇବାକୁ ଭଲ ପାଏ।
ଆଉ କାଜୁରେ ତାର ଗୋଟେ ମଞ୍ଜି ଅଛି ସେ ସେ ତାକୁ କାଜୁବାଦାମ କହନ୍ତି ନୁହେଁ ନା ତାର ଟେଷ୍ଟ ଭାରି ବଢିଆ। ଲଙ୍କାଆମ୍ବ ଖାଇବାକୁ ଭଲ ପାଆନ୍ତି ନା କାଜୁବାଦାମ ଖାଇବାକୁ ଭଲ ପାଆନ୍ତି? କିନ୍ତୁ ତାର ଦିଟାଯାଙ୍କ ଖାଇ ହୁଏ ନୁହୁଁ କି, କାଜୁ ଖାଇହବ ପ୍ଲସ ତା ମଞ୍ଜି ବି ଖାଇ
ଆଜ୍ଞା।
କାଜୁ ଟା କୋଉ ମା
କଣ କହିଲେ ମ୍ୟାମ୍?
ମୁଁ କହିଲି କାଜୁ ଯୋଉ ଫଳେ ମାନେ ତାର ଗୋଟେ କଞ୍ଚା ଅଛି ଆଉ ପାଚିଲେ କା କାଜୁ ଟା ସାଧାରଣତଃ ପାଚିଲା ସମୟରେ ହିଁ ତାକୁ ତୋଳା ଯାଏ। ଅ ତ ସେଇଟା କୋଉ ମାସେରେ ପାଚେ କାଜୁଟା କୋଉ ମାସେରେ ପାଚେ ଦେଖିଆ କହିଲ?
କାଜୁ ଟା ମେ ରୁ ଜୁନ୍ ଭିତରେ ପଚେ।
ମେ ରୁ ଜୁନୁ ମାର୍ଚ୍ଚ ଏପ୍ରିଲ୍ ଖରା ଦିନେ କାଜୁ ପାଚ୍ ଚେ ମେ ଜୁନ ରେ କାଜୁ ପାଚେ ସେତେବେଳକୁ ଏତେବେଳକୁ ମଞ୍ଜି ସଂଗ୍ରହ କରିକି କାଜୁ ସବୁ ତାକୁ ମାନେ ଇଏ କରନ୍ତି ବିକ୍ରି କରନ୍ତି କାଜୁରୁ। ହାଟୁକୁ ନେଇଯାଆନ୍ତି ତାକୁ ଛଡେଇ ଦିଅନ୍ତି ବୁ କାଜୁଟା ପକ୍ ଶୁଖେଇଦେବେ ତା ମଞ୍ଜିକି ରଖିଦିଅନ୍ତି ଶୁଖେଇକି ତାକୁ ବିକ୍ କ୍ରି କରନ୍ତି। କାଜୁର ମଞ୍ଜି ରେଟ୍ ବହୁତୁ। ହେଲାଣି।
ଆଜ୍ଞା।
ଆଉ କାଜୁ ବାଦାମ୍ ମୁଁ ଜାଣିଚି ଆପଣଙ୍କ ଏରିଆରେ କାଜୁ ଗଛ ହୁଏ ଭଲ। ଆଉ ଗୋଟେ ବି ଆପଣଙ୍କ ଏରିଆରେ ଭଲ ହୁଏ ସେଇଟା ହଉଚି ଖାଇବା ଜିନିଷ ଆଖୁ। ଆଖୁ ଭଲ ହୁଏନା ଆପଣଙ୍କ ଏରିଆରେ?
ହଁ ଆଖୁଟା ବହୁତ ଭଲ ହୁଏ।
ହାଲୋ
ଉଠୁ ଉଠୁ ମ୍ୟାମ୍।
ହଁ ଆଖୁରେ କଣ କଣ ତିଆରି ହୁଏ ସବୁ କହିଲେ?
ଆଖୁରେ ଆଖୁରସ ତିଆରି ହୁଏ।
ଆଉ କଣ ହୁଏ?
ଯା ଗୁଡ ହୁଏ।
ହୁଁ ଚିିନି ମଧ୍ୟ ହୁଏ।
ଆଜ୍ଞା।
ହୁଁ। ଖାଇଲେ ମଣିଷର ହଜମ ଶକ୍ତି ବି ବଢେ ହେଲା। ଯେ କୌଣସି ଖାଦ୍ୟ ଖାଇଥି ବ ଆଖୁ ଖାଇଲେ ତାର ଖାଦ୍ୟ ଶକ୍ତିଟାକୁ ସେ ପ୍ରସନ ପ୍ରକ୍ରିୟା କୁ ବଢାଏ। ହଜମ୍ ହେଇଯାଏ ସାଙ୍ଗେ ସାଙ୍ଗେ ହେଲା।
ଆଜ୍ଞା।
ଆଉ ଚିନାବାଦାମ ବି ଆପଣ ସେପଟେ ହୁଏ ଏବେ ଆଉ କରୁଚନ୍ତି କି ନାଇଁ ମୁଁ ଜାଣିନି? କିନ୍ତୁ ଚିନା ବାଦାମ ବି ଭଲ ହୁଏ କାରଣ ଆପଣଙ୍କର ନଦୀ କୁଳ ପ୍ଲେସ ସବୁ ଜିନିଷ ହୁଏ।
ହଁ ହୁଏ ହୁଏ।
ଉହୁଁ।
ହଁ ତରଭୁଜ ହଁ ତରଭୁଜ ହୁଏ ଚିନା ବାଦାମ ବି ହୁଏ ହେଲେ ଆମ ଏରିଆରେ ହୁଏନି। ସେପଟେ ଯୋଉ
ଆମ ଆଡ଼େ ଟିକେ ଡିାନ୍ସ କିନ୍ତୁ ଲୋକ କରନ୍ତି ତମ ସେ ଏରିଆରେ ନୁଁ କି?
ହଁ ହଁ।
ଆମର ସେଠି ଗୋଟେ ବଡ଼ ନଈଟିଏ ବି ଯାଇଚି।
ହୁଁ ହୁଁ।
ନଈ ର ନା କଣ କହିଲେ?
ସମ ସାଳ ନଈ।
ହୁଁ। ଗୋଟେ ନଦୀର ଶାଖା ଆଉ ଆପଣଙ୍କର ବି ସେଠି ହାଟ ହୁଏ ପ୍ର ତି ମଙ୍ଗଳବାର ଗୋଟେ ହାଟ ବସେ।
ଆଜ୍ଞା।
ହଟଟା ପ୍ରତି ମଙ୍ଗଳବାରେ ହିଁ ହୁଏ ନାଇଁ?
ଆଜ୍ଞା।
ଆପଣଙ୍କ ଯୋଉ ନଦୀ ଆପଣ ଯୋଉ ନଦୀ କିି ଯାଆନ୍ତି ଗାଧୋଇବା ପାଇଁ?
କଣ କହିଲେ?
ଆଣ ଯୋଉ ନଦୀ ସେ ନଦୀକି ଯାଆନ୍ତି ଗାଧେଇବା ପାଇଁ?